ହ୍ୟାଲୋ।
ହଁ କୁହ।
ଆଉ କଣ କରୁଛ?
ମୁଁ ବସିଛି ତମେ?
ମୁଁ ବି ଏଇ ବସିଛି। ଆଉ ରଜ କେମିତି ଗଲା?
ରଜ ଭଲସେ ଗଲା ଆଉ ତମର ଭଲ ଗଲା
ହଁ ଆମର ଏଇ ଭଲ ହେଲା ତମ ସାଡ଼େ ବର୍ଷା ହେଇଥିଲା?
ଖୀଣ
ମୁଁ ପଟା ଦଡି ଖେଲି। ଆଉ ଗୋଟେ ବାଉଁଶରେ ମାନେ ବାନ୍ଧିକି ସେଟା ଖେଳିଲି ମୁଁ ଦିଟା ଖେଲି ତମେ?
ଆଚ୍ଛା ଆଚ୍ଛା। ମୁଁ ବି ସେଇ ମୁଁ ଖାଲି ପଟା ଦୋଳି ଖାଲି ଆଉ ସେ ଯୋଉ ବାଉ ଯୋଉ କଣ ସେଟା ଚକରି ଦୋଳି ଖେଳିଛି। ଆଉ ଟ୍ୟୁବ ବାଲା ଦୋଳି ଖେଳଛି ଏଗୁଡା ସବୁ ଖେଳଥିଲୁ ଆଉ। ବୁଲିଲୁ ତ ସେଥିପାଇଁ ଆଉ ହଁ
କୁଆଡେ ବୁଲିବାକୁ ଯାଇଥିଲ?
ହଁ ବୁଲେ ଯାଇଥିଲୁ ଦି ତିନି ଜାଗା ଆଉ ସେଥିପାଇଁ ଆଉ ଦୋଳି ଖେଳିଥିଲାନି ଆଉ।
ମଜା ଆଉ।
ଆଚ୍ଛା। ଆଉ ତମକୁ ଦେହ ଭଲ ଅଛି ମୁଁ ଖାଇଥିଲି କଣ ଅଛି ମୁଁ ଆଜି କଣ ଖାଇଥିଲି ଭାତ ମାନେ ଭାତ ନୁହେଁ ତ ରୁଟି ଆଉ ଭଜା ତମେ କଣ ଖାଇଥିଲ
ମୁଁ ଖାଇଥିଲି ରୁଟି ଆଉ ଚିକେନ। ଆଉ ଏବେ କଣ ଖାଇବ ଖରାଳେ
ତ ଆଉ ତରକାରୀ ଆଉ କୋବି ତରକାରୀ ହବ
ଆସ ହେଇନି ତମର ରୋଷେଇ
ହଁ ରୋଷେଇ ସରିଲାଣି ଏବେ ଆସ ଖାଲି ଆଉ ଯୋଉ ଖାଇବୁ ଆଉ।
ଆଚ୍ଛା ଆପଣ ଘରେ ସମସ୍ତ ଦେହ ଭଲ ଅଛି ନାଁ। ହଁ ଆମ ଘରେ ବି ସମସ୍ତଙ୍କ ଦେହ ଭଲ ଅଛି ଆଉ।
ଆଚ୍ଛା, ଆଚ୍ଛା ଆଉ ପଢାପଢି କେମିତି ସବୁ ଚାଲିଛି।
ଆଜି ସେ କଲେଜ ଖୋଲିଗଲାଣି ଆଜି ତ କଲେଜ ଖୋଲିଲା ଆଜି ତ ପଢା ପଢ଼ି ଷ୍ଟାର୍ଟ ହେଇଗଲା ଆଉ।
ଓହୋ ଭଲ କଥା ଆଉ କ'ଣ ଅଛି।
ହଁ ତିନି ମାସେ ହେଲା କଲେଜ ବନ୍ଦ ହେଇକି ଥିଲା। ପୁଣି ଯିବା କଲେଜ।
କାଲିଠୁ ପଢା ଷ୍ଟାର୍ଟ ଆଉ ତିନି ମାସେ। ସେ ବନ୍ଦ ଥିଲା ଆମର ବି ସେଇ ଖୁଲିଗଲାଣି ଏ। ତ ଯାହା ହବ ଦେଖିଆ ଆଉ ଯିବା ଆଉ।
ହଁ ପୁଣି ସେଇ ପଢିବ କରିବ କଲେଜ ଯିବ ଆଉ କ'ଣ।
ହଁ ଆଉ ତ କିଛି କାମ ନାହିଁ ଆଉ ବେକାର ଆଉ।
ହଁ।
ଏ ଖରାରେ ଯିବାକୁ ବି ଚିନ୍ତା ଲାଗୁଛି।
ଏ ହଁ ସାଇକଲ ଫେଲି ଫେଲିକି ଯିବାକୁ ପଡୁଛି ତମେ କୋଉଥିରେ ଯାଉଛ ସାଇକେଲ ରେ ନା ବସ ରେ।
ନାଇଁ କେତେବେଳେ ସ୍କୁଟିରେ ଆଉ କେତେବେଳେ ସାଇକେଲ ରେ ଆଉ।
ଆଚ୍ଛା।
ଆଉ କ'ଣ ସାଙ୍ଗମାନଙ୍କ ସହିତ ଦେଖାହେଇଥିଲା ନା ରଜରେ।
ହଁ ଗୋଟେ ସେ ଯୋଉଟି ଯାଇଥିଲ ଜାଗାକୁ ସେଇଠି ଦେଖା ହେଇଥିଲା ଆଉ।
ଆଚ୍ଛା।
ଦେଖା ହେଇଥିଲା ସେଇଠି ସମସ୍ତଙ୍କ ଟିକେ ଦେଖା ହେେଇଥିଲା ଦି, ତିନି ଜଣ ସାଙ୍ଗ ସହିତ। ବୁଲିିବାଲି ଫଟୋ ଫଟ ଉଠେଇକି ଆସିଥିଲୁ ଆଉ।
ଆଚ୍ଛା ତମେ ସ୍କୁଟିରେ ଯାଇଥିଲ।
ହୁଁ। ସେଇଠି ସବୁ ଫଟୋ ଉଠେଇ ବାସ ଖାଲି କ'ଣ କହିଲ ଫଟୋ ଉଠେଇବାକୁ ଭଲ, ଭଲ ଜାଗା ଥିଲା।
ହଁ, ହଁ।
ଖାଲି ଫଟୋ ଧୁମ୍ ଉଠେଇକି ଆସିବା କଥା।
ରଜରେ ତ ସେଇଆ ଯୁଆଡେ ଯିବୁ। ତ ଗୋଟେ ଫଟୋ ଉଠେଇବ ବୁଲିବ ଆଉ।
ଫଟ ଉଠେଇକି ଷ୍ଟୋରି ଷ୍ଟାଟସ୍ ଦବା ଆଉ କିଛି ନୁ।
ହଁ।
ସେମିତି ତ କଥା ଆଉ ବୁଲାବୁଲି କଲୁ ଆସିଲୁ ତିନି ଦିନି ଅ ଯ କାଲି ବି ଫେରେ ବର୍ଷା ବି ହେଲା। ଚାରି ଟା ବେଳୁଠୁ ଆଉ ଯାଇ ହେଲାନି କୁଆଡେ ଆଉ। ସେ ଚାରିଟା ବେଳୁଠୁ ଆଉ କୁଆଡେ ଯାଇ ହେଲାନି ଗଲା ବର୍ଷା ହେଲା ଘରେ ରହିଲୁ।
ହଁ ଆମ ଆଡେ ଫାଷ୍ଟେ ରଜ ତିନି ବର୍ଷ ହେଇଥିଲା ଆ। ହଁ ପା ପ୍ରବଳ ବର୍ଷା ହେଲା ପୁରା।
ହଁ ସେୟା ବର୍ଷା ଯୋଗୁଁ।
କୁଆଡେ ଯାଇ ହେଲାନି ବେକାର ଘରେ ରହି, ରହି, ରହି, ରହି ରାତି ହେଇଗଲା ସରିଗଲା ରଜ।
ଆମ ଇଆଡ଼େ ଫାଷ୍ଟେ ରଜ ଦିନ ହିଁ ବର୍ଷା ହେଇଥିଲା।
ହଁ ଫାଷ୍ଟେ ରଜ ଦିନ ଆମର ଅଳ୍ପ ଜଷ୍ଟ ଟିକିଏ, ଟିକିଏ ହେଇଥିଲା କିନ୍ତୁ କାଲି ପୁରା ଜୋରସେ ବା। ଆମେ କୁଆଡେ ଗୋଟେ ବାହାରି ଗଲାବେଳେ ଗାଓଲେ ଗାଁ ରେ ସବୁ ଦୋଳିିଲାଗେ। ଜାଗାରେ ବାହାରିକି ଜଷ୍ଟ ଯାଇଛୁ ଉପରକୁ ମାନେ ରୋଡ ସାଇଡି କୁ
ବର୍ଷାପ
ସେଇଠୁ ହେଲା ସେଉଠୁ ଗାଜିଲା ଗାଜିଲା ଜଣଙ୍କ ଘରେ ରହିଲୁ ଫେରେ ଆସିକି ଦୋଡ଼ା ଦୋଡି ହେଇକି ଘରକୁ ପଳେଇଆଇଲୁ।
ହୁ, ହୁ ଆଉ ବର୍ଷାରେ କୁଆଡେ ଯିବା।
ହଁ ସେୟାବା ବର୍ଷାରେ ଆଉ କୁଆଡେ ଯିବୁ ବେକାର।
ଆଗରୁ ବର୍ଷା ହେଲାନି ଠିକ୍ ରଜ ଦିନ ବର୍ଷା ହେଇଗଲା।
ହଁ ବା ରଜ ଯେ ସେ ଜାଣି ଶୁଣି ବାଦୁଆ ଟା।
ହଁ।
ହେଲା ତ ଆଉ କଣ କରିବା ବର୍ଷା ପକେଇଲା ତାପରେ ହେଲା।
ସରିଗଲା ତାପରେ ରଜ ବି ସରିଗଲା ଆଉ।
ହୁଁ ଫେରେ ଆହୁରି ବର୍ଷେ ସରିଲେ ଯାଇକି ଫେରେ ଥିବ ଯଦି ଆହୁରି ବର୍ଷେ ପରେ ଯାଇକି ରଜ ଦେଖିବା।
ହଁ।
ଏ ବର୍ଷ ବର୍ଷା ଯୋଗୁ ବେକାର ହେଇଗଲା।
ଦେଖିଆ ବା ଆର ବର୍ଷ କଣ ହଉଛି।
ହଁ ଠିକ୍ କଥା ଆର ବର୍ଷ ଅନଉ ଅନଉ। ଫେରେ ବି ଏବେ ଆସିଲାଣି ଯେ ଗଣେଶ ପୂଜା ଗଣେଶ ପୂଜା ନା ଏବେ ଆଉ କଣ ଆସୁଛି?
ହଁ ଗଣେଶ ପୂଜା, କାଳୀ ପୂଜା, ଦୁର୍ଗା ପୂଜା
ଭାଲୁକୁଣି ଓଷା।
ହୁଁ।
ଏବେ ସବୁ ଚାଲିଛି ଆଉ ଚାଲି ପରେପରେ ଆଉ। ଟେ ଆଉ ସିଏ ଯା ଟିକେ ବୁଲାବୁଲି କରିପାରିବ ଆଉ। ହୁ,
ମୁ କହିଲି ତମେ ଭାଲୁକୁଣୀ ଓଷା କରିଛ ନା।
ହୁଁ -ହୁଁ ମୁଁ କରେ।
ସବୁ ବର୍ଷ।
ହଁ, ମୁଁ ସବୁ ବର୍ଷ କର।
ଓ ଆଚ୍ଛା।
ପଇସା, ପଇସା ରଖା ରଖି ସବୁ ମୋର ଦାୟିତ୍ୟ ଥାଏ।
ଓ ହୋ।
ଆମର ଏତେ ଆଉ କିଏ ବଡ ନାହାନ୍ତି ଯାହା ଆମର ବୟସର ପିଲା ଗୁଡା ସବୁ କରୁଛନ୍ତି। ଆମର ସାନ ଗୁଡା ବଡ ଗୁଡା ସବୁ ବାହା ହୋଇଗଲେଣି। ଯାହାହେଲେ ଆମେ ସବୁ ଦାୟିତ୍ୱ ନେଇ କରୁଛୁ ଆଉ।
ଆଚ୍ଛା, ଆଚ୍ଛା। ଆଉ କେହି ହଳ ଡ୍ରେସ କିଣିଥିଲ? ମୁଁ କହିଲି କେହି ହଳ ଡ୍ରେସ ନେଇଥିଲ?
ତିନିଟା ଥିଲା ଯେ କିନ୍ତୁ ତିନିଟାଙ୍କ ନାଇ ହେଲାନି ଗୋଟେ ନାଇଁଛି ଆଉ ଦି ହଳ ନାଇଁ ହେଲାନି ତ ଶାଢୀ ପିନ୍ଧଦେଇଥିଲି।
ଓ ହୋ।
ଶାଢୀ ତ ପିନ୍ଧିଲି ଆଉ କଣ ପିନ୍ଧିବି? ଶାଢୀ ମୁଁ ନିଜେ ପିନ୍ଧେ ମତେ ଆସେ ପିନ୍ଧି।
ଆଚ୍ଛା, ଆଚ୍ଛା।
ମୋ ସାଙ୍ଗ ଗୁଡା କ ସବୁ ଆସିଥିଲେ ପିନ୍ଧାଇ ଫାନ୍ଧି ଦେଲି ସମସ୍ତଙ୍କୁ ପିନ୍ଧି ଫାନ୍ଧିକି ସବୁ ଗଲେ ଆଉ।
ତଣ୍ଟି ବସି ଯାଇଛି ନା କଣ?
ବୁଲି ବାଲିକି ଆସିଲି।
ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। ହାଲୋ।
ହାଲୋ।
ହଁ କଣ ପଳଉଛ।
ନାଇଁ ନାଇଁ ପଳଉନି ଅଛି ଅଛି।
ଆଚ୍ଛା ମୁଁ କହିଲି ତମ ତଣ୍ଟି ବସି ଯାଇଚିନା କଣ ହଁ ମୁଁ ସେଇଠି ଥିଲି।
ଭଲ କଥା ଫଟୋ ଉଠେଇଚୁନା?
ହଁ ଏଇ ମୋ ଭାଇଙ୍କ ଝିଅ ଜଣେ ହବ ସିଏ ପିନ୍ଧେଇ ଦେଇଥିଲା ମତେ ପିନ୍ଧି ଆସେନି
ଓହୋ ଭଲ କଥା ଆଉ।
ସିଏ ମତେ ପିନ୍ଦେଇଦେଇଥିଲା।
ହୁଁ ହୁଁ ଫଟୋ ଉଠେଇକି ବହୁତ୍ ସାରା ରଖିଚୁ ଆଉ ନାଇଁ?
ଆଉ ରଜରେ ନୂଆ ନୂଆ ଡ୍ରେସ୍ ପିନ୍ଧିକି ଫଟୋ ଉଠେଇବାନିନା।
ହୁଁ ଠିକ୍ କଥା ଯାହା କହିଲୁ।
ରଜତ ଆଉଚି ନୂଆ ଡ୍ରେସ୍ ହଁପା। ତିନି ଦିନି କୁଆଡ଼େ ପଳେଇଲା ଜାଣି ହେଲାନି ହଁ। ଏଇ ତିନ ତିନି ଦିନି ରଜ ଏମିତି ପଳେଇଲା ଜାଣି ହେଲାନି।
ହଁ ସେଇଆତ କଥା ଆଉ।
ଖରା ଫରା କିଛି ମାନେ ଜଣା ପଡ଼ିଲାନି।
ହୁଁ ଖରାରେ ଖାଲି ବୁଲି ବୁଲି ବୁଲି ବୁଲି ଜଣାଇ ବେକାର୍ ଭଲ ଲାଗୁନି।
ହଁ ପା ତମେ ତମ ସାଙ୍ଗଙ୍କ ସହି ଦିନ ମାନେ ଖେଳିବି ବୁଲିକି ମିଳିମିଶିକି ରହିଲା ବେଳକୁ ଏବେ ଏକୁଟିଆ ଭଲ ଲାଗୁନି।
ହୁଁ ବୋରିଙ୍ଗ ଲାଗୁଚି ଆଉ ଘରେ ବସି ବସିକା ଆଉ କଣ କରିବା।
ହଁ ଆଉ କୁଆଡ଼େ ଯିବାକୁ ଇଚ୍ଛାବି ହଉନି ଏବେ ଖରା ହଉଚି ପୁଣି।
ହଁ ଏବେ ଖରାଟା କାଟୁଚି କାଲି ଗୁଡ଼ା କାଟୁ ନଥିଲା।
ନା ସେ ତିନି ଦିନି ଖରା କାଟିଲାନି ଆଜିଠୁ ପୁଣି ଖରା କାଟୁଚି ହଁ। ସେ ତିନି ଦିନି ଖରା କାଟିଲାନି ଏବେ ଯାହା ଖରା ହବ ସେକାଟିବ।
ହଁ ଯାହା କହିଲ। କଣ କରିବା ଆଉ ପଳେଇଲା ଆଉ ବେକାର ବେକାର ଲାଗୁଛି। କାଲି ଟୋଟାଲି କଣ ଆମେ ଠିକ୍ ସେଇ ଦିଟା ଗୋଟେରେ ଯାଇଥିଲୁ ବୁଲିବା ପାଇଁ ଏତେ ଖରା ଜଣାପଡ଼ୁନଥିଲା ଗାଡ଼ି ହାୱାରେ ଏତେ ଆଉ ଜଣା ପଡ଼ୁନଥିଲା। ଏବେ ନହେଲେ ଘରୁ ବାହାରିବା କଷ୍ଟ।
ଏବେ ଯୁଆଡ଼େ ଯିବାକୁ କିଏ କହିଲେ ଖରା ହୋଉଚି ମୁଁ ଯିବିନି ମୁଁ ଯିବିନି।
ହୁଁ ଏ ଏବେ ଖରା ଗୁଡ଼ା କାଟୁଚିବା।
ସେଇପା। ଘରେବି କହୁଚନ୍ତି ସେଦିନଠୁ ଖରା କାଟୁ ନଥିଲା ଆଜି ଖରା କାଟୁଚି।
ହଁ ସେଟା ଗୋଟେ ନିଶା ଥିଲାନା ବୁଲିବା ନିଶା ଫୋଟୋ ଉଠେଇବା ନିଶା ନା।
ହଁ।
ହଁ ସେଇଆ ଆଉ ଏବେ ଆଉ ଙ୍କ କରିବା?